ହ୍ୟାଲୋ।
ଆଜ୍ଞା।
କଣ କରୁଛ?
ଅଫିସ ରେ।
ଓହୋ ବ୍ୟସ୍ତ ଅଛ କି?
ନା ନା ପୁରା ଫ୍ରି ଅଛି।
ଆଉ କଣ ଖାଇଛ?
କିଛିଇଇ ବ୍ୟସ୍ତ ନାହିଁ।
ମୁଁ କହିଲି ତାହଲେ କଣ ଖାଇଛଅଅ?
ଖାଇବା ଏପର୍ଯ୍ୟନ୍ତ ଖାଇନି ଯିବି ଲଞ୍ଚ୍ କରିବା ପାଇଁ କରିନି ଅଫିସରେ ଅଛି ତ। ସାଢେ ଆଠଟା ବେଳକୁ ଯିବି ଖାଇବା ପାଇଁ। ଆଉ ତମେ?
ନା ଆମର ବି ସେଇଆ ହଜବେଣ୍ଡ ଆସିନାହାନ୍ତି ସେ ଅଫିସରୁ ଆସିଲେ ତାପରେ
ହୁଁ ହୁଁ କୋଉଠି ରହୁ ଏବେ?
ଆମେ ବାଲେଶ୍ଵର।
ବାଲେଶ୍ଵର ଶାଶୁଘର ବାଲେଶ୍ବର?
ନାଇଁ ରହୁଛୁ।
ଓହୋଃ। ତ ଭୁବନେଶ୍ଵରରେ ଯେ କଣ ଲଞ୍ଚରେ? କଣ ଆଇଟମ୍ ହେଇଛି?
ଆଜି ଆମର ପଖାଳ ହେଇଛି। ଦହି ପଖାଳ ଆଁସ୍ ପିଆଜ ଭଜା। ହାଁ ଆମର ଟିକେ ସାଧା ହେଲେ ମୋ ହଜବେଣ୍ଡର ଭାତ ଯାଏନି। ହୁଁ ହୁଁ ହୁଁ ସେଥିପାଇଁ ପଖାଳ।
ହେଁହେଁ ହେଁ ହେଁହେଁ।
ହୁଁ ସବୁ ଭଜାଭଜି କରିଦେଇଛି କୁନ୍ଦୁରି ଆଳୁ ଭଜା ବାଇଗଣ ଗୋଲଗୋଲ ଭାଜିଛି ପିଆଜ ଭଜା।
ବାଲେଶ୍ଵରରେ ବେଶୀ ମୁଢି ଖାଆନ୍ତି ମାନେ ସେଇ। ନା କଣ? ।
ହଁ ବାଲେଶ୍ଵର ବାାରିପଦା ଖାଲି ମୁଢି।
ଓହୋଃ।
ହଁ
ଖାଲି ମୁଢି।
ସେ ମୁଁ ବି ଶିଖି ଗଲି ମୁଢି ଖାଇବା।
ଓହୋଃ ବାରିପଦା ଆଡେ ମଟନ୍ ମାଂସ। କୁ ମୁଢ଼ି। ଆଜ୍ଞା।
ହ ଏ ଯେ ମା ମତ ସବୁ ଦିନ ଭା ମାଂସ ହେଲେ ଯାହା ହେଲେ ମୁଢି ଦିଟା ଖାଆନ୍ତି।
ଲାଷ୍ଟ୍ ବେଳକୁ।
ହଁ ହୁଁହୁଁହୁଁ। ଏତେ ନୁହେଁ ପୁରା ପ୍ରପର୍ ବାଲେଶ୍ବରିଆ ଯିଏ ସେମାନେ ପୁରା ମୁଢ଼ି।
ମାନେ ସଖାଳେ ଖରାବେେଳେ ସନ୍ଧ୍ୟାବେଳେ ସବୁ
ହଁ ସେ ଫାଷ୍ଟ ସଖାଳ ହବ ତ ଆମ ଘରକୁ ଜଣେ ଆସିଥିଲେ ଆଣ୍ଟି ସେ ଏଲାଇସ୍ କରନ୍ତି ସେ ଆଣ୍ଟି ସେ କହୁଥିଲେ କହିଲଲେ ଆମର ସଖାଳ ହବ ତ ଆଗେ ମୁଢ ଧରିକି ବସି ପଡିବୁ ତା ସହିତ ତଣିକି ଯାହା ହଉ ବଜା ହଉ କି ପଢାପଢି ହଉ ଚପଉ ଶିଗଡା ହଉ ହଁ ମୁଢୀ ଟା ତା ସାଙ୍ଗରେ ଗପ ହୁଁ।
ବାଲେଶ୍ଵର ବାରିପଦାରେ ତାହେଲେ ମୁଢି ବହୁତ ମାନେ ଅଧିକା ଇଏ
ହଁ ଏଠି ଯୋଉ ଯେ କୌଣସି ବାହାଘରିଆ ଯିବେ ଆପଣ ଦେଖିବେ କମ୍ପଲସରଟରରେ ମୁଢି ଆଉ କଟ ହୁ ଥିବ କପଲସ ମଟନ ଘୁଗୁନି ଗୋଟେ କରୁନାହାନ୍ତି
ହଁ ମାନେ ଯ ଚବି ଫବ ପି ମଟର ଆ ପକିକ ମାନେ ମୁଁ ତ ଜାିଲି ସେଇ ବାହାଘର ଭୋଜିରେ ହିଁ ଖାଇଛି ମଟ
ହଁ ସେଇଟା ଯାହା ଯେକୌଣସି ବାହାଘରରେ ହେଇଥିବ ଷ୍ଟ୍ରାକ୍ଟରରେ ସେଇଟା ଫାଷ୍ଟ
ସେ ମୁଢ ଆମେ ବି କାଲି ରାତିରେ ମୁଢ ଖାଇଛୁ ସନ୍ଧ୍ୟାବେେଳେ ଅଫିସରେ ସବୁ ମୁଢ଼ି ମିକ୍ସର୍ ପିଆଜ ଟମାଟୋ ଲଙ୍କା ଖଟା ଘୋଳା ଗୋଳି ରାମାୟଣ ପ୍ରକାଶ
ଖାଇବାକୁ ଭାରି ଭଲ ଲାଗେ ଯେ
ହଁ ଭ ପିଲ ଲାଗ କିି ଆଳୁଚ ଫଳଚ ପ ଲେ ବଢେଇଲା କେତେ ମୁଡିଲେ
ସେ ଏବଂ ହଜବେଣ୍ଡ କହ ତମେ ଟିକେ ଯୋଉନ ସଞ୍ଜବେଡ ଫାଙ୍କା ିବ ଜଲଦି ଆସିିବଣି ତା ଚପ ଆଣିକି ଚକଟିି ଦବ ତମକୁ ଖାଏ
ଚୁଆଲି ମୁଢି ଟା ଛୋଟ ବ ବି ମ ଆ ଗାଁ ମାନଙ୍କରେ ମୁଢି ଆଉ ଚୂଡ଼ା ଟା ବି ପ୍ରଧାନ ଖାଦ୍ୟ କହିବାକୁ ଗଲେ
ହଁ
ଆ କ୍ଷୀରରେ ଖଇ ଚୁଡ଼ା ମୁଢ ଉଖୁଡ଼ା ବି ଭଲ ଲାଗେ ଖାଇବା ପାଇଁ
ହଁ ସେସବୁ ତ ହଁ ସେସବୁ ତ ଆଉ ନାଇଁ ଆଉ କିଏ ହଇ ଉକୁଡା କରୁଛି
ସେ ଲୋପ ପାଇଗଲାଣି ସବୁ
ହଁ
ଏବେ ଲୋକ ମାନେ ମରିଗଲା ପରେ ବି ଖ ମିଳୁନି ବିଚିବା ପାଇଁ ମାର୍କେଟ ରୁ କିଣା ହଉଛି ପୂଜା ଦୋକାନରୁୁ
ହଁ
ବଳିଆ କଥା ଆଉ
ଆପଣଙ୍କ ଘର କୋଉଠି?
ଆମ ଘର ହେଉଛି ଯାଜପୁର ଡିଷ୍ଟ୍ରିକ୍ଟ କେଉଁଝର ବଡ଼ା।
ଓହୋ ସେମ୍ ଆମର ବି ତ ସେଇଆ। ମୁଁ ବି ତ ସେଇଠୁ ଆସିଛି।
କୋଉଠି ଲୋକେସନ୍ ପ୍ରପର ଯଦି
ହୁଁ ଟମ୍କା ଜାଣିଛ?
ହୁଁ।
ସେଇଠି ସେଇ ପାଖରେ।
ଆମ ଘର ଓସ୍ତପାଳ ନିପାଣିଆ।
ଆମ ଘର ଦେଉଳୁ କଣ।
ଅ ହ। ଦେଉଳୁ କଣ ଆମ ଗାଁ ଆମ ଗାଁ ପାଖାପାଖି ଲୋକ ଆଉ।
ହଁ।
ଆଉ ବାଲେଶ୍ଵରରେ ରହୁଛ ନା? ଶାଶୁଘର କୋଉଠି କି?
କେଉଁଝର୍।
କେଉଁଝର ନା ସେପଟ କେଉଁଝର?
ପ୍ରପର କେଉଁଝର।
ଓ ବାହାଘର କେମିତି ଲଭ୍ ନା ଆରେଞ୍ଜ ବମ୍ୟାରେଜ୍?
ନା ଆମର ଲଭ୍ ପୁରା ନୁହେଁ ଅରେଞ୍ଜ ବି ପୁରା ନୁ
ଆଣ୍ଟି କେଡି ଗିଲାଅ ନ୍ତି?
ଆରେସ୍ କହିବାକୁ ଗଲେ ଆ ସ୍ କିନ୍ତୁ ସେଇଭଳିଆ ଆଲୋକ ଟାଇପ ର ଆଉ।
ହୋଉ ଛୁଆ ପିଲା ସଂସାର କିଛି ହେଲାଣି ନା ହେଇନି?
ହଁ ଏଇ ପା ପୁଅଟେ ଛୋଟ।
କେତେ ବର୍ଷ ହେଲାଣି?
ଦଶ ମାସ ହେଇଛି ତାକୁ ଅ ବହୁତ। ଏ ମାରି ମାରି ମୋ ପେଟକୁ ବଥା କରିଦେଇଛି।
ଦଶ ମାସର ସିଏ କଣ ବାଡଉ
ଆଉ ଯା ଚଢୁଛି ତ ଶୋଇଥିବୁ ସେ ଶୋଇବନି ପାଖରେ। ଉଠିବ ଖାଲି ଉଠିବ ତ ଉପରେ ଚଢ଼ିବ। ଆଉ କଣ ସେ ମାରିଲା ଭଳିଆ ମାରୁଛି କି ଏଇ ସବୁ ହରକତ କରୁଛି ଡେଇଁବ ମାନେ ଚୁପ କି କାଖ ଖ ହବନି। ଧରିଥିବୁ ଖାଲି ଉଠିବ ପଡିବ ଉଠି ଖାଲି ଉଠିବ ପଡିବ କହିବନି, କି ଏନା ମୁଁ ଚୁପକି କାଖ ହୁଏ କି କଣ ଖାଲି ଛାଟି ପିଟି ହେଉଥାଏ ଯେ ଦେହ ହାତ ସବୁ ବଥା କରିଦଉଛି।
ବିରକ୍ତି ଲାଗ କହିଵାର ନ
ହୁଁ ମୋ ହଜବେଣ୍ଡ ସେଆ କହନ୍ତି। ଏନଜୋଏ କରିବା କଥା ଛୁଆ ବଡ ହେଇଗନେ।
ଜମା ଜମା ନୁହେ। ଏକଚାଲି କଣ ହୁଏ ନା ଯେତେବେଳେ ତମେ ପ୍ରେଗନେଣ୍ଟ ଥିବ ତମକୁ ଫିଲ୍ ହେବ କି ମୋ ପିଲାଟା କିନ୍ତିୁ ଶୀଘ୍ର ବାହାରିକି ଆସିଯାଉ ବାହାରକୁ ମୋତେ କଷ୍ଟ ହେଉଚେ ତମ ଛୁଆ ଯେତେବେଳେ ବାହାରକୁ ଆସିବ ତମକୁ ଫିଲ୍ ହେବକି ମା ମୋ ଛୁଆ ଦେହ ପାଇଁ ଖରାପ ହଉଛି। ଏତେ କୁନି ଟା ତାକୁ ଧର ମାନେ ଆଉ ଟିକେ ବଡ଼ ହେଇଗଲେ ସବୁ କହିପାରିବ। ପୁରା ବଡ ହେଇଯିବ। ତମକୁ ଏଇ ଫିଲିଙ୍ଗସ ହେବକି, ମୋ ଛୁଆ ବାଗେ ପାଟିରେ କହୁଛି ତାର ଏ ଜିନିଷଟା ହେଉଛି। ମୁଁ କିନ୍ତୁ କିଛି କରିପାରୁନି। ତମକୁ ପିଲାର ସବୁ ସବୁ ଲାଇଫଟାକୁ ତମକୁ ମାନେ ରିଗ୍ରେଟେ ଫିଲ ହେବ ଏବେ ତମେ ଭାବୁ ଯାହା ଆଉ ଭଲ ଥିଲା ସେ ପେଟ ଭିତରେ ଥିଲା। ବେଳେ ବଳେ ଭାବୁଛି ଭଲ ଥିଲା ସିକ୍ସ ମଂଥର ପିରିଅଡ କି ବଢିଆ ଥିଲା। ଆଉ ଛଅ ମାସ ଖାଲି ଖାଉଥିଲା ପିଉଥିଲା ଶଉଥିଲା।
ହଁ। ମୋର ଷ୍ଟାଟିଙ୍ଗ ରୁ ସେ ହଁ ମାନେ ସେମିତି ଚୁପକି ଛୁଆ ଶୁଇନାହିଁ। କୂଳରେ ଶୋଇବ ତଳେ ଶୋଇଲେ କାନ୍ଦିଲା ମୋଟେ ଫାଷ୍ଟ ହଇରାଣ କରଛି।
ହଁ ହଁ କେମିତି ଏବେ କି କିଏ ରହୁଛନ୍ତି।
ଅ ଶାଶୁ ଅଛନ୍ତି ଅଛନ୍ ମୁଁ ଆଉ। ଆଉ କିଏ ନାହାନ୍ତି। ଆଙ୍କର।
ଆଉ କଣ।
ଆଉ ତମ ଆପଣଙ୍କର।
ମୋର ମୋ ଝିଅ ମୁଁ ମୋ ହଜବେଣ୍ଡ ରହୁଛୁ ଶାଶୁ ଏକଚଲି ସେ ଗାଁରେ ରହୁଛନ୍ତି। ଜବ କରୁଛନ୍ତି ଛାଡ଼ୁ ନାହାନ୍ତି ଆସ ନାହାନ୍ତି ଘର ଜଗିଛନ୍ତି। ଆମ୍ବ ଗଛ ପଣସ ଗଛ
ଚୋର ପସିଯିବ ତ।
ହଁ ନାଁ ସେଇଭଳିଆ। ନା ସେ ଆମ ସେପଟରେ ଏତେ ସହଜରେ ହଁ ସେ ଏତେ ସହଜରେ ସେ ଘରକୁ ଛାଡନ୍ତିନି। ସେମିତି ପୁରା ବୁ ଅତି ଶିରିଏସ୍ ହେନେ ହୁଁ। ଆମର ମୋ ଶାଶୁ ଆଉ ମୋ ହଜବେଣ୍ଡ ଯାଇ ଏଠି ରହୁଥିଲେ ଫାଷ୍ଟରୁ।
ଉଁ ହୁଁ।
ଆଃ। ସେ ବର୍ଷକୁ ଥରେ ଦିଥର ହଁ।
ଆଉ କଣ ଖବର?
ଆଉ କଣ ରୋଷେଇ ବାସ ସାରିକି ଆସନ୍ତି ଅଫିସ?
ହଁ ରୋଷେଇ ବାସ ସାରି ଖାଇ ପିଇ ଆସିବୁ ଫୁଣି ଯିବୁ ଖରାବେଳେ ଘଥରେ ଖାଇବୁ। ଯିବୁ ରାତି ରାତିରେ ଖାଇଲୁ ଥୋଉ ଖା ହୁଁ ଖରାବେଳେ ଖାଇବା ପାଇଁ ଘରୁକୁ ଏ
ଅ ହ।
ଲଞ୍ଚ ଟାଇମ୍ ଟା ଟିକେ ସାତ କିଲୋମିଟର ଭଳିଆ ଆଉ।
ଅ ହ। ମୁଁ ବେଳେ ବେଳେ ଭାବେ ଅଁ ହାଉସ ୱାଇଫ୍ ଠାରୁ ଏଇ
ଜମା ଜମା ନୁହେଁ ଜମା ଜମା ନୁହେଁ
ତାପରେ ପୁଣି ବେଳେ ବେଳେ ଭାବେ ଆରେ ଦୌଡି ଦୌଡି ଯାଇଥିବୁ କାମ୍ କରି ପୁଣି ଦୌଡି ଆସିବୁ କାମ
ଜମା ନୁହେଁ ଭଲ ସବୁଠୁ ସୁନ୍ଦର ଜୀବନ ହଉଚି ହାଉସୱାଇଫ୍। ଘରେ ରହିବ ନିଜ ଛୁଆ ପିଲା କଥା ଥା ବୁଝିବ
ନା ନା ସବୁ ସବ ଦିଟା ଯାକ ଦିଟା ଯାକ ଦେଖନ୍ତୁ ଗୋଟେ ଗୋଟେ ପ୍ଲସ୍ ପଏଣ୍ଟ ଅଛି ସେ ସେଥିରେ ତ ପାଇଁ ଯେ ଚାକିରି ହଁ କାମ ତ କାମ ତାପରେ ତ ଚାହିଁଲେ ବି କୁଆଡେ ଗୋଟେ ଯିବା ପାଇଁ ଏ କି
ଇଲୋ ମାଲୋ ଜିିବା ପାଇଁ ମ ଏବେ ବି ଇଚ୍ଛା ହୁଏ ଯଦି ଛୁଟି ମିଳିଲେ ଘରେ ଖାଇକି ଶୋଇ ପଡନ୍ତି କି ଟି ଆଜ୍ଞା। ମତେ କୁଆଡ଼େ ଯିବା ପାଇଁ ବି ଇଛା ହୁଏନି।
ସେଇଆ ପା କହୁଚି ସମସ୍ତେ ଦେଖିବ ସମସ୍ତଙ୍କ ଲାଇଫ ରେ ଯାହା ହେଲେ କି
ହଁ କାହାର କୋଉ ପ୍ରକାର। ସମସ୍ତଙ୍କୁ ଭଗବାନଙ୍କର ସବୁ ଜିନିଷ ଦେବେ। ହଉ ମୁଁ ଯାଉଚି। କରିଦିଏ କଣ କହିଲ? ଲଞ୍ଚ। କରିବା ପାଇଁକା ଯାଉଛି ଲଞ୍ଚ କରିକିରି ମୁଁ ଆସିକି କଲ୍ କରୁଛି ହେଲା।
। ଗୋଟେ ମିନିଟ୍ ଟିକେ ରୁହନ୍ତୁ। ହ୍ୟାଲୋ।
ଆଜ୍ଞା।
ମୁଁ କହିଲି ଗୋଟେ ମିନିଟ୍ ଖାଲି ଗୋଟେ ସେକେଣ୍ଡ ଅ ହଉ ହଉ ଏବେ ତାହାଲେ ରଖନ୍ତୁ ହଉ ବାଏ ବାଏ।